ହ୍ୟାଲୋ
କଣ କରୁଛୁ।
ଏ ବସିଛି ଘରେ ଆଉ
ଓହୋ ଆଉ କଣ ଖାଇଥିଲୁ।
ଖାଇଥିଲି ଭାତ ତୁ କଣ ଖାଇଥିଲୁ?
ଏ ମୁଁ ଖାଇଥିଲି ଜଳଖିଆ ଆଉ
ହୁଁ ହୁଁ ଆଉ କଣ କରୁଛି ନା
ସେ ଆସିଚ ଟିକେ ବୁଲି
ବୁଲଲୁଛୁ
ହଁ
ଏ ଖରା ବୱିଲ୍ଡରେ ବୋଲୁଛୁ।
ଏ ଗଛ ତଳେ ରହିଛି ଜଙ୍ଗଲ ଆଡେ
ହୁଁ ହୁଁ ଆମେ ଇଆଡେ ଗାଧେଇ ଖାଇକି ଶୋଇବା ଉପରେ ହେଲୁଣି ତୁ ବୁଲୁଛୁ
ଆ ତମର ଆମର ଟାଇମ ଟେବୁଲ ସମୟ କଣ ଠିକ
ହୁଁ ହୁଁ ଆଉ ତମ ଆଡେ କାର୍ତ୍ତିକେଶଵର ପୂଜା ହଉଛି ନା ନାଇଁ
ହଁ ଆମର କାର୍ତ୍ତିେଶ୍ଵର ପୂଜା ହଉଛି। ଆମ ଗାଁରେ ଦୁଇଶହ ରୁ ତିନିଶହ ଲୋକ ବସବାସ ଚାରି ପାଞ୍ଚଟା ସାହି ଚାରି ପାଞ୍ଚଟା ସାହିରୁ ହଉଛି ଚାରି ପାଞ୍ଚଟା ମେଢ ହଉଛି ସବୁ ସାହିରେ ଧୁମଧାମ ରେ ପାଳନ ହଉଛି। ପ୍ରଥମେ ମୂର୍ତ୍ତି ତିଆରି ମାଟି ଆଣି ଯାଉଛନ୍ତି ସମସ୍ତେ
ହୁଁ
ମାଟି ଆଣିଲା ପରେ ମିସ୍ତ୍ରୀ ଆସୁଛନ୍ତି। ମିସ୍ତ୍ରୀ ଆସିଲା ପରେ ଏ ନଡା ସାହାଯ୍ୟରେ ବାନ୍ଧା ହଉଚି
ହଁ
ବାନ୍ଧିଲା ପରେ ଏ ମୂର୍ତ୍ତିକୁ ଶୁଖା ଯାଉଛି ଏକ ମାଟିଆ
ହୁଁ
ତାପରେ ଯୋଉ ନୂଆ ବସ୍ତ୍ର
ହୁଁ
ନୂଆ ବସ୍ତ୍ର ସାହାଯ୍ୟରେ ଯଉ ଯୋଉ ଦି ମାଠିଆ କରନ୍ତିନି।
ହଁ
ମାଟି ଦେଇ କି
ମାଟି ଦେଇକି ଉପରେ ମାଟି ମାରନ୍ତି ପୁଣି ଆଉ
ହଁ ହଁ ଯୋଉ ଯୋଉ ଫାଟି ଯାଇଥିବ।
ହଁ ଏକ ମାଠି ସରିଲା ପରେ
ହଁ ସେଇରା ଦି ମାଟିଆ କରନ୍ତି ଦିଇ ମାଠିଆ କଲା ପରେ ତାପରେ ତାକୁ ଖରାରେ ଶୁଖାଯାଏ।
ହଁ
ତ ଦିନ ଥିବ
ହୁଁ
ଯୋଉ କଲର ଦେବା ପାଇଁ ମୂର୍ତ୍ତିଆ ଏ ଯୋଉ ମୂ କି ମିସ୍ତ୍ରୀ ଆସିବେ ମୂର୍ତି ଆସିଲା ପରେ ଯୋଉ କଲର ଦେବେ ତାପରେ ପୂଜା ଆରମ୍ଭ ହବ। ପ୍ରଥମେ କଳସ ବୁଡେଇବେ।
ହ।
କଳଶ ବୁଡେଇ ସାରିଲା ପରେ ତ ପଞ୍ଚୁକ।
ହୁଁ
ଦିନିଆଗ ହବ ଶେଷ ପଞ୍ଚୁକ ଦିନ ଡଙ୍ଗା ଭସା ସକାଳୁ ଗାଧେଇକି ବାଣ ଫୁଟେଇ ବିଭିନ୍ନ ପ୍ରକାର ଡଙ୍ଗା ବସେଇ ଗୀତ ଗାଇକି ବୋଇତ ବନ୍ଦାଣ କରକି ଆସିବେ। ତାପରେ ବଡ ପୂଜା ହବ ସନ୍ଧ୍ୟା ଟାଇମ ରେ ହଉଛି ସମ ସମସ୍ତଙ୍କ ପ୍ରସାଦ ସେବନ କରାଯିବ ଆଉ ଆଉ ତମେ ଆଡ଼େ କ କଣ କେମିତି ହଉଛି?
ଆମ ଆଡେ ବି ତ ସେଇଭଳିଆ ହଉଚି ଆଉ ତମ ଆଡ଼େ ବାଲିଯାତ୍ରା ହଉନି କି?
ବାଲିଯାତ୍ରା ହଉଚି ତମର କଣ କେମିତି ପୂଜା ହଉଛି କୁହ ତାପରେ ବାଲିଯାତ୍ରା ବିଷୟରେ କଥା ହବା।
ଆମ ଆଡେ ବି ସେଇକି ଫାଷ୍ଟ ଯାଉଛନ୍ତି ମାଟି ଫାଟି ଆଣୁଛନ୍ତି।
ହଁ।
ପୂଜା କେତେ ଦିନ ଥିବ ମାଟି ଫାଟି ଆଣୁଛନ୍ତି ମାଟିିକି ଆଣିକି ପୁଣି ତାକୁ ବାଡେଇ ଗୁଣ୍ଡ କରି ମାଟି ଦଳି ଆଉ ମେଢରେ ବାଉଁଶ ଫାଉଉଁଶ ଭିଡା ହଉଛି। ତାପ ରେ ନଡାରେ ଏ ଆକାର ଦିଆ ହଉଛି ଆକାର ଦି ଆକାର ଦିଆ ହେଇକି ତାପରେ ମାଟି ଫାଷ୍ଟ ଏକ ମାଟିଆ କରାହେଉଛି ତାକୁ କେତେ ଦିନ ପାଇଁ ଛାଡି ଦିଆ ହ ସେ ଶୁଖି ସାଇଲା ପରେ ଶୁଖି ସାଇଲା ପରେ। ତା ଉପରେ ଦୋ ମାଟିଆ
ହଁ ଅଁ। ତାପରେ
ଦୋମାଟିଆ କରିକି। ଦି ଦିନି ତିନି ଦିନ ଛାଡି ଛଡା ହେଲା ପରେ
ହ ହ।
ଛଡା ହେଲା ପରେ କଲର କରାହଉଛି। ଥିବ ଉ କାର୍ତ୍ତିକ ସୋର ଥିବ ଦି ଦିନ ଖଣ୍ଡେ ଆ ଦଶରା। ଦି ଦିନି ଖଣ୍ଡେ ଥିବ କଲର କରା ହଉଛି ଆଉ।
ଉଛି କେତେଟା ମେଢ କଣ କେମିତି?
ଆମ ଗାଁର ତ ଦିଟା ମେଢ। ଲୋକ ଦିରୁ ତିନି ହଜାର ଲୋକ କିନ୍ତୁ ପୂଜା କରାହଉଛି ଦିଟା ଦିଟା ସାହିରେ ହଉଛି। ଆଉ ଆଉ ଅନ୍ୟ ସାହିରେ ହଉନି।
ଓ ହୋ।
ପଞ୍ଚୁକ ପାଞ୍ଚ ଦିନିଆ ପୂଜା ପାଳନ ହୁଏ। ପଞ୍ଚୁକ ପାଞ୍ଚ ଦିନିଯାଙ୍କ ଠାକୁରଙ୍କ ପାଖରେ ପୂଜା ହୁଏ। ନୀତି ଭୋଗ ଲାଗେ।
ହଁ।
ଆଉ ପଞ୍ଚୁକର ଲାଷ୍ଟ ଦିନ ଡଙ୍ଗା ଫଙ୍ଗା ଭସେଇ। ରାତିକିରୁ ପୂଜା କରି ଗାଧେଇ ଆସୁ ବଡ ପୂଜା ହୁଏ। ଆଉ ଲାଷ୍ଟ ଦିନ ସନ୍ଧ୍ୟା ବେଳେ ଭୋଜି ଫୋଜି କରାଯାଏ।
ଓହୋ କଣ କଣ ପ୍ରସାଦରେ କଣ କଣ ଆଇଟମ ହେଇଥାଏ।
ଅରୁଆନ ଡାଲମା ଖଟା ପାସ। ଏଇରା ତ। ବାଲିଯାତ୍ରା ହୁଏ ଲାଷ୍ଟ ଦିନ। ଲାଷ୍ଟ ଦିନ ବାଲିଯାତ୍ରା ହୁଏ ବାଲିଯାତ୍ରା ଦେଖି ଯାଉ।
ବାଲିଯାତ୍ରାର କଣ କଣ ସବୁ କେମିତି ହେଇଥାଏ?
ବାଲିଯାତ୍ରା ବାହାର ଲୋକ ଆସନ୍ତି। ବିଭିନ୍ନ ପ୍ରକାର ଦୋକାନ ପକାନ୍ତି।
ହୁଁ।
ଆଉକଣ। ଆଉ କଣ ସେଇଟା ବୁଲି ବୁଲାକି ଆସୁ। ଖାଇବା ପିଇବା ଜିନିଷ ପତ୍ର ସବୁ କଂସା ବାସନଠୁ ଆରମ୍ଭ କରି ସବୁ ସେ ବାଲି ଯାତ୍ରାରେ ମିଳିଥାଏ।
ଆମ ଆଡେ ଆମ ଆଖପାଖରେ ହୋଇଥାଏ। ପଚାରିବ ନା ଆଉ।
କଣ ଟା?
କହିଲି ପଚାରିବ ନା ଆଉ। ଆମ ଆଡେ କଣ କେମିତି ହଉଛି ଖାଲି ତମ ଆଡେ କହିଲେ ହବ କି। ଆମ ଗାଁରେ ତ ହଉନି ଆମ ଗାଁ ପାଖରେ ହଉଛି। ବିଭିନ୍ନ ପ୍ରକାର ଅ ଦୋକାନୀ ଆସିକି ଦୋକାନ ଦେଇଥାନ୍ତି ଲୋକ।
ହଁ।
ତା ସହିତ ଯୋଉ ବିକ୍ରି ହୁଏ ସ ବୁ ପ୍ରକାର ଖେଳନା। ଯୋଉ ଆଚାର ଆସେ।
ହଁ ହଁ।
ଆମ ରାଜ୍ୟ ବାହାରୁ ଆଚାର ଆସେ, ବିଭିନ୍ନ ପ୍ରକାର ଆଚାର ଲୋକ ଆଚାର ଚାଖିବା ସ୍ଵାଦ ଚାଖିବା ବଦଳରେ ତାର କେତେ ବହୁତୁ ଆଚାର ଖାଇ ଦିଅନ୍ତି। ସେ ବି ଦବାକୁ ବାଧ୍ୟ।
ହୁଁ ଦୋକାନୀ ଯାହାଲେ ଦବ ଟେଷ୍ଟ କରିବ, ନ ଚାଖିଲେ ଲୋକ ଜାଣିବେ କେମତି ଖାଇବେ ଭଲ କୋଉଟା ଖରାପ କୋଉଟା।
ଭଲ କୋଉଟା ଖାଇ ଯେ ତା ବୋଲି ତମେ ଖଟା ନବନି ଖାଇଦେଲେ ହେବ କି ଆଚାରଟା।
ଆପଣ ଲୋକ ହେଇଛେ ଦେବା ପାଇଁ ତ ବାଧ୍ୟ ହବ ଆଉ, ନହେଲେ ଲୋକ ନଚାଖିଲେ କେମତି ନେବେ?
ହଁ ହେଟା ତ ସତ କଥା ଯେ, ଛଅ ବର୍ଷ ବେପାର ଖେଳନା ପଡେ, ବିଭିନ୍ନ ପ୍ରକାର ଖାଇବା ଦୋକାନ ବି ମଧ୍ୟ ପଡେ। ଦୋଳିଟା ପଡ଼ିବନି ଲୋକ ଆସିଲା ମାନେ ଭିଡ଼ ହବ ବହୁତୁ।
ଓ ହୋ।
ଫାଇଦା ଉଠେଇ କେତେଜଣ ମଧ୍ୟ ଦୁର୍ବୃତ୍ତ ଚୋରି ବି ମଧ୍ୟ କରିଦିଅନ୍ତି।
ହୁଁ।
ଆଉ କଣ କଣ ହୁଏ? କାର୍ତ୍ତି କାର୍ତ୍ତିକ ଯୋଉ ପଞ୍ଚୁକ ପାଞ୍ଚ ଦି
ପଞ୍ଚୁକ ପଞ୍ଚୁକ ପାଞ୍ଚ ଦିନି ସରିଲେ ତାପରେ ଦିନେ ଦି ଦିନି ପରେ ଠାକୁରଙ୍କୁ ନେଇକି ବିସର୍ଜନ କରିଦିଅନ୍ତି। ଡିଜେ ଫିଜେ ଆଣି ଗୋଟେ ଗାଁରେ ଭସାଣି କରି ଠାକୁରଙ୍କୁ ନେଇକି ବିସର୍ଜନ କରିଦିଅନ୍ତି।
ଓ ହୋ। ଆମ ଆଡ଼େ ତ କଣ କରନ୍ତି ପଞ୍ଚୁକ ପାଞ୍ଚ ଦିନିଆ କରେ କାଲି ସକାଳୁ ଯୋଉମାନେ ଗାଧଉନଥିବେ ବର୍ଷଟାଙ୍କରେ ସେମାନେ ବି ଗାଧେଇ ଇଏ କରନ୍ତି ଆ କେତେ ଜଣ ଗାଧାନ୍ତିନି।
ହଁ।
ଆଉ ହଉଛି ପଞ୍ଚୁକ ପ ପଞ୍ଚୁକବା ନୁହଁ କାର୍ତ୍ତିକ ମାସ କାର୍ତ୍ତିକ ମାସରେ ଖାଆନ୍ତିନି ବଗ ସେ ପାଞ୍ଚ ଦିନ ମଧ୍ୟ ଆଇଁଷ ଛାଡ଼ିଦିଏ ଲୋକ ତ କୁହନ୍ତି।
ଲୋକ କିନ୍ତୁ ଛାଡନ୍ତିନି ବଗ ଛାଡିଦିଏ କିନ୍ତୁ ଲୋକ ଛାଡନ୍ତିନି।
ଲୋକ କେ କେତେ ଜଣ ଅଛନ୍ତି ଏମିତି ଛାଡ଼ନ୍ତିନି ନହେଲେ ଲୋକ ମଧ୍ୟ ପୂର୍ଣ୍ୟ କରିବା ଚକରେ ବାରନ୍ତି।
ହୁଁ।
ତାର କାର୍ତିକ ମାସ ସରିବ ତାପରେ ଦି ଦିନି ପରେ ପୁଣି ଛାଡ ଖାଇ କରିକି ଛାଡ ଖାଇ ନାଁରେ ଛାଡ ଖାଇ ମାନେ ହଉଛି ଖାଇବା ଗୋଟେ ଦିନ ଛାଡିବା କଥା। କିନ୍ତୁ ଲୋକଙ୍କ ମ ଭାଷା ଅନୁସାରେ ଛାଡ଼ଖାଇ ମାନେ ହଉଛି ଆମିଷ କର ସେ ଖା ଖାଇବା ତାର ଫାଇଦା ଉଠେଇ କିି ଜୀବ ହତ୍ୟା କରନ୍ତି ଆଉ।
ଓ ହୋ ତମେ ଆଇଁଷ ଖାଅ ନା ନାଇଁ?
ନାଇଁ-ଇଁ-ଇଁ ମୁଁ ଶୁଦ୍ଧ ଶାକାହାରୀ।
କଣ ଏଇଟା ଜନ୍ମରୁ ନା ଏ-ଏ-ଏବେ।
ନା ଏଟା ଛୁଆଦିନେ ଘର ଲୋକ ଖୋଇଦିଅନ୍ତି ଆ ଯେବେ ଯାଏଁ ଆସ ନିଜକୁ ନିଜେ ପୁଣି ଏରା ଭଲ ଲାଗିଲାନି ପୁଣି ଏ ମାନେ ଯେତେବେଳେ ଯେବେ ଦେଖିଲି ମୋବାଇଲି ଫୋବାଇଲ ହେଲା ବେଳୁ ଠୁ ଜାଣିଲି ଯେ ଆଇଁ ମିଷ ଖାଇଲେ ବି ଭଲ ନୁହଁ। ମୁଁ ଯାହା ହଉ ମତେ ନିଜ ଖୁସି ଲାଗିଲା ଯାହା ହଉ ଆଗରୁ ମୁଁ ଆଇଁଷ ଛାଡ଼ି ଦେଇଛି।
ଓହୋ ଆଇଁଷ ଚଢିକି ଖାଉ ଆଇଁଷ ନ ଖାଇଲେ ମୋ ଭା ଚଳି ଯିବନି।
ଜୀ ଆଉ ଜୀବ ହତ୍ୟା କରିବ ନା ତମେ ଯଦି ସେ ଜୀବ ଜାଗାରେ ହେଇଥାନ୍ତ, ତାହେଲେ ତମକୁ ଯଦି କିଏ ମାରିକି ଖାଇଥାନ୍ତା।
ମୋ ମାଂସଟା କଣ ଏତେ ସ୍ଵାଦ କି?
ନ ସୁଆଦ ହେଲେ ତମର ନହେଲେ ବି ତମେ ଯଦି ଗୋଟେ ସେଇ କୁକୁଡା ଜାଗାରେ ତମ ହେଇଥାନ୍ତ।
ଖାଇ ଖାଇ ମୋ ଦେହ ବଧିରା ହେଇଗଲାଣି, ଆଉ ମତେ କିଏ ଖାଇବ?
ଖାଲି ତ ଗାଲୁ କଥା ଆଉ।
ଗାଲୁ କଥା କଣ? ଯୋଉରା ସତ କଥାଟା କହିଲି ନା। ଯିଏ ଯାହା ଭାବିଲା ଆଉ। ଯାହାକୁ ଯୋଉଟା ଭଲ ଲାଗିଲା।
ହଁ। ଦେଇ ଆଇଁଷ ଖା ଥାଳିତ ହବ ସେ ଯେତିକି ତମ ଭାଗରେ ଯେତିକି ତମେ ଆଇଁଷ ଖାଉଛ ସେତିକି ବଜି କେତେଟା ଙ୍କର ଜୀବନ ବଞ୍ଚି ଯିବ ନା ନାହିଁ।
ଆଉ କଣ?
ଆଉ କଣ ଇ ତମେ ତ ଆଇଁଷ ଖା ଛାଡୁନ ଆଉ ଠାକୁରଙ୍କ କତିକି ଯାଅ ନା ନାଇଁ।
ହଁ ଠାକୁରଙ୍କ ପ୍ରତି ଅ ଯେତେବେଳେ ଇଚ୍ଛା ହୁଏ ଆଉ।
ଓ ହଉ ଇଚ୍ଛା ହେଲେ ଯାଅ ନହେଲେ ନାହିଁ।
ହୁଁ।
ଭକ୍ତି ଭାବ ନାହିଁ ମନରେ।
ସେମିତି ଶହେ ପରସେଣ୍ଟ ରୁ ଚାଳିଶ ପରସେଣ୍ଟ ଖଣ୍ଡେ ଅଛି ଆଉ।
ଓହୋ ଆଉ ଷାଠିଏ ପର୍ସେଣ୍ଟ ଆଇଁଷ ଖିଆରେ।
ହଁ ଆଇଁଷ ଖିଆ ରେ ତ ପଳଉଛି।
ସୁଧୁରି ଯା।
ହଉ ଆଉ।
ହଉ ତାହେଲେ ମୁଁ ରଖୁଛି।
ହଁ।
ନା ଆଉ କଣ କହିବ?
ନାଇଁ ଆଉ କିଛି ନାହିଁ।
ହଉ ତ ମୁଁ ରଖୁଛି ଆଉ ତମ ଯାକ କଣ କରିବ ଆଉ?